ହ୍ୟାଲୋ।
ହୁଁ।
କଣ କରୁଛନ୍ତି ଆଜ୍ଞା।
ବସିଛି ଆଉ।
ଆଉ ଖିଆ ପିଇଆ ସରିଲାଣି?
ହଁ ସଇିଲାଣି।
ଆଉ କଣ ଆଜି ଗଣେଶ ପୂଜା ହେଇଛି ଆଉ କଣ ହେଇଛି କଣ ହେଇଛି କୁହନ୍ତୁ।
ବହୁତ ବଢିଆ ହେଇଛି।
ଆଉ ସାଜସଜା କେମିତି କଣ ଚାଲିଥିଲା।
ସାଜ ସଜା ତ ଭଲ ହେଇଛି ଆଉ
ଆଛା ଆଉ ହଉଛି ଆଉ ଗଣେଶ ପୂଜା କେମିତି କଣ କେତେ ଟାଇମ୍ ଲାଗିଲା ତମ ସବୁ ପୂଜା ପୂଜି ସବୁ ସରିଛି।
ଏ ଦି ଘଣ୍ଟା ଭଳିଆ ଆଉ
ଆଛା ଆଉ ପାଗ କେମିତି ଦେଇଛି ସିଆଡେ।
ପ୍ରବଳ ଖରା ହେଇଛି।
ପିଠାପଣା ତ ହେଇଥିବ।
ହଁ ବରା କାକେରା ଇଟିଲି।
ଆଚ୍ଛା। ଆଉ ଘରେ ସବୁ କେମିତି?
ଭଲ ଆଉ।
ଆଉ ଆଜି କେମିତି ଡ୍ରେସ୍ ଫ୍ୟାଣ୍ଟ ସବୁ କିଣାକୁଣି ହେଇଥିଲା।
ସବୁ କିଣିଛୁ ଆଉ ଭଲ ଆଉ।
ଆଉ ଆମେ ତ ଘରେ ଆଡେ ବୁଲୁଛୁ ଆଉ କଣ କରିବୁ ଗରମ ତ ଲାଗୁଛି ଯେ ବାହାରେ ବଇଛୁ ଆଉ
ଇଆଡ଼େ ତ ଏମିତି ଗରମ ହଉଛି ଆଉ
ଓହୋ। ଆଉ କେମିତି ଦେହ ପା କେମିତି ଅଛି।
ଭଲ ଅଛି।
ଘରେ ସମସ୍ତଙ୍କ ଦେହପା କେମିତି ଅଛି।
ଭଲ।
ଆଉ କିଛି କହୁନାହାନ୍ତି।
ଆଉ ତମ ଦେହ ପା ଭଲ ଅଛି।
ହଁ ଭଲ ଅଛି ଆଉ ଆପଣଙ୍କ ଦେହ ପା ଭଲ ଥିବ ତ
ହୁଁ ଭଲ ଅଛି ଆଉ।
ଆ ଗାଡି ଟା କିଣିଥିଲେ କେତେ କଣ ଇନଷ୍ଟଲମେଣ୍ଟ ଦେଇ କିଣିଥିଲେ?
ଏ ପାଞ୍ଚ ଲକ୍ଷ ଟଙ୍କା ପହିଲା ଆଉ।
ଓହୋ।
ତମର ଯୋଉ ଗାଡି ଟା କେତେ ପଇସା ପଡିଲା?
ଆମର ବେଶୀ ନାହିଁ ଟଙ୍କା ଦଶ ପ କୋଡିଏ ହଜାର ସେକେଣ୍ଡ ହ୍ୟାଣ୍ଡ ଦେଇ କିଣିଚି।
ଅଁ ହଁ ହଁ।
ଆଉ ମାନ କେମିତି କଣ କଟିଛି।
ଭଲ କଟିଛି ଆଉ। ଆଉ କୁଆଡେ ଯାଇଛ।
କାଇଁ କୁଆଡେ ଗରମ ତ ଲାଗୁଛି ବୋଲି ବହିଛି ଗୋଟେ ଆମ୍ବ ଗଛ ମୁଳେ ଆଉ।
ଉଁ ହୁଁ ଖାଇସାଇଲୁଣୀ।
ନାଇଁ-ନାଇଁ।
ଆଉ
ନା-ନା ପଇସା ପତର ନାହିଁ ଆଉ ଖାଇବୁ କଣ ଟା।
ଓହୋ।
ଆଉ ପୂଜା ଆଜି ନନା କେତବଳେ ଆସିଥିଲେ, ନନା ଆଜି କେତବଳେ ଆଇଥିଲେ ପୂଜା କରିବା ପାଇଁ?
ନନା ଆଇଲେ ପାଞ୍ଚ ପାଞ୍ଚ ଦଶ ମିନିଟ୍ ପରେ ଆଉ।
ଆଜି ଲାଇଟ୍ ଫାଇଟ୍ ଲଗେଇଥିଲ ତ ଏରାକ ବହୁତ୍ ଛୋଟ-ଛୋଟ ଲାଇଟ୍, ବଡ ଲାଇଟ୍ ଆଣିଲନି କାହିଁକି?
ବଡ ଲାଇଟ୍ ପାଇଁ ପଇସା ନଥିଲା ପା।
ଆ କହିଥାନ୍ତ ପଇସା ପଛରେ ଦେଇ ଦେଇଥାନ୍ତ ଆର ବର୍ଷ ଆଡକୁ ନା।
ତ ଆର ବର୍ଷ ଆଡୁକୁ ଦେଖିବା ଅଧିକ ଆୟୋଜନ କରିବା ଆଉ, ପଇସା ପାଇଲାନି ଆଉ।
ଓହୋ। ଆଉ ଟେଣ୍ଟ କପଡା ଗୁଡା ତ ବହୁତ୍ ପୁରୁଣା ଦେଖା ଯାଉଥିଲା।
ହୁଁ, ଏରା ପୁରୁଣା ଗୁଡା ଦେଇଥିଲା ଆଉ।
ଯାହାହେଲେ ନିଜେ ଆଣିଥାନ୍ତ ହାରି ନା ଆଉ, ପୁରୁଣା ହଉ କି ଯେ ନୂଆ ହଉ ନିଜେ ରଖିଥାନ୍ତ।
ଏଇ ପାଳି ବା ଟିକେ ସଟେଜ୍ ହେଲା ପଇସା, ଆର ପାଳିକି କରିବୁ ସବୁ।
ଓହୋ। ଆଉ ସବୁ ଭଲ?
ହୁଁ, ଭଲ ଆଉ।
ତଥାପି ଏ ମୂର୍ତ୍ତି ଦାମ୍ କେତେ ନେଇଥିଲା, ମୂର୍ତ୍ତିର ଦାମ୍ କେତେ?
ଅ କୋଡ଼ିଏ ହଜାରେ।
କୋଡିଏ ହଜାର୍ ମୂର୍ତ୍ତି, ଆଉ ଭସାଣୀ କୁ କୋଉ ଡିଜେ ଆସୁଛି?
ଏସ୍ ଏମ୍ ଅଡିଓ।
ସିଏ କେତେ କଣ ନବ?
ସିଏ ସେଇ ଅ ଅଶୀ ଭଳିଆ ନବ ଆଉ।
ଆଚ୍ଛା। ଆଉ କେମିତି କଣ ସବୁ ଚାଲିଚି ପୂଜା ପର୍ବାଣୀ ତମ ଗାଁ ଆଡ଼େ?
ଭଲ ଆଉ, ଭଲ ଚାଲିଚି ଆଉ।
ଆଉ ଦଶରା ପୂଜା କେବେ ଆଡୁକୁ ହଉଚି? ଦଶରା ପୂଜା କେବେ ହଉଚି?
ହୁଁ, ଦଶହରା ପୂଜା ଦଶହରା ଦିନ ହଉଚି କେବେ ହଉଚି।
କେମିତି କଣ ସବୁ ଚାଲିବ ସିଆଡେ?
ସବୁ ଭଲ ଚାଲିଛି, ଡିଜେ ଫିଜେ ଆସିକି ଭସାଣି ହୁଏ।
ଆଚ୍ଛା, ଆଉ କେତେ କଣ ପାଠ ପଢ଼ିଲେଣି ଆପଣ?
ମୁଁ ପଢ଼ିଚି ବିଏ ପର୍ଯ୍ୟନ୍ତ।
ଆଚ୍ଛା। ଆଉ ଆଜି ବୁଲାବୁଲି କରିବା ପାଇଁ ରଜ ତ ହେଇଥିଲା, ଆଉ ରଜକୁ କୁଆଡେ ଯାଇଁ ବୁଲୁଥିଲେ?
ସବୁଆଡ଼େ ବୁଲୁଥିଲି ଆଉ।
ଦୋଳି ଫୋଳି ତ ଖେଳୁଥିବେ?
ନାଇଁ ଦୋଳି ଖେଳୁନି।
ଆଉ କଣ ଖେଳୁଥିଲେ?
ଆଉ ଟିକେ ବୁଲିିକି ଆଇଲି ଆଉ।
ଆଚ୍ଛା। ଆଉ ଆମ୍ବ, ଫାମ୍ୱ ହେଇଥିବ ସିଆଡେ?
ନାଇଁଁ ଆମ୍ବ ହେଇନି। ଆମ୍ବ ହେଇଥିଲା ଯେ ସଇଲାଣି।
ଗୋଟେ ଗଛରେ କେତେଟା ଆମ୍ଭ ହେଇଥିଲା? କାଇହିଁ ତମ ଆମ୍ବ ଖାଉ ନଥିଲା କି?
ନାଇଁ।
କାହିଁକି ଖାଇବାକୁ ଦେଲନି କଣ ପାଇଁ ତାକୁ?
ଏ ସେତେ ଦୁର୍ବଳ ହେଇଗଲା ଆଉ।
ଓହୋ। ଆଉ ବାରିଆଡେ କେତେଟା ଗଛ ନାଗିଛି?
ଏ କୋଡିଏଟା ଖଣ୍ଡେ ଆଉ।
କାହିଁକି ଆଉ ନଗେଇବା ପାଇଁ କଣ ପଇସା ନଥିଲା?
ନାଁ।
କାଇଁ ଆସି ଆମଟୁ ମଞ୍ଜି, ଫଞ୍ଜି ନେଇ ଗଲନି ପଇସା ନାହିଁ ଯଦି?
ତମକୁ ତ ମାଗିଲି ଯେ ତମେ ଦେଲନି ଆଉ।
ନେଇଥାନ୍ତ ନାଁ ଆଉ।
ମଲା କହିଥିଲି ଯେ ଥରେ ଦେଲନି ଆଉ।
ନାଇଁ ନବାର ଥିଲା ବା,
ହଉ ତାହେଲେ ଆଣିବା ଆଉ।
ହୁଁ ଦବା।
ଓ ହଉ।
ଆଉ ଭୋଗ, ଫୋଗ କଣ କେମିତି କଣ ହେଇଥିଲା?
କେତେ
ଭୋଗ କେତେ କଣ ହେଇଥିଲା?
ଏ ଦେଇ ଥାରି ଖଣ୍ଡେ।
ଆଉ କଣ ସେଉ ବୁନ୍ଦିଆ, ସେଉ ବୁନ୍ଦିଆ ହୁ କେମିତି କଣ ସବୁ ତିଆରି, ଫିଆରି ସବୁ ହେଇଛି ନା କିଣାକଣି ହେଇଛି?
ଏ କିଣାକଣି ହେଇକି ଆଇଛି ଆଉ।
ଆଚ୍ଛା। ଆଚ୍ଛା। କାଇଁ ଆମର ତ ଏଆଡେ ତିଆରି କରୁଛନ୍ତି। ଆସି ତିଆରି କରି ନେଲନି?
ତିଆରି କରିବ ଟାଇମ ନାହିଁ ପା ଆମକୁ ଏଇ ଯଉ କିଣିକି ଆଣିଲୁ ହରି।
ନାଇଁ ତିଆରି କଲେ ଟିକେ ପଇସା କମ ପଡିବ ନା,
ଆମେ ଟିକେ ବେଶତିଆ ଲୋକ ତ ସେଇଯଉ କରିପାରିଲୁନୁ ଆଉ।
ଏତେ ବ୍ୟସ୍ତ ଯେ ତିଆରି କରିହବନି ତିଆରି କରିବା ଖାଲି କଣ ତେଲ ଟିକେ ଲାଗିବ। ଆଉ ବେସନ ଟିକେ ନାଗିବ ହେଇଯିବ।
ହଁ ଆଇିଲୁ ହାରି କିଣିକି ଆଉ ଗୋଟେ ଖୁସି ଆଉ।
କି ଖୁସି ଆପଣଙ୍କର?
ସବୁ କିଛି।
ସବୁ କିଛି? ଆଉ ଘରେ କଣ ପିଠା ପଣା ହେଇଥିଲା?
ନା ବରା, ଚିକେନ ହେଇଥିଲା।
ଏ ଆଜି ଗଣେଶ ପୂଜାଟାରେ ଚିକେନ।
ହଁ ମୁଁ ଖାଉ, ଖାଉ ଖାଇଦେଲି ଆଉ, ଗଣେଶୀ ଠାକୁର କହିଲେ ଖାଇଦିଅ ବୋଲି।
ଆଚ୍ଛା। ଆଉ। ଆଉ ଦେହ ପା କେମିତି ଅଛି
ଭଲ ଅଛି
ଭସାଣି କୋଉଦିନ ଏତେ ଶୀଘ୍ର ଭସାଣି
ହୁଁ ହୁଁ
ଆଉ ଦଶ ଦିନ ଖଣ୍ଡେ ରଖିଥାନ୍ତ ନା ଆଉ
ନାଇଁ ମଁ ଏତେ ଦିନ କିଏ ରଖିବ
ଯାହାହେଲେ ରଖିବା କଥା ଆଉ ତ ଯାହାହେଲେ ତମ ଗାଁ ଆଡେ ମତେ ଦେଖୁଛିିଆଡେ କଣ ଗାଈ ଫାଇ ଗଲେ ଚରିଲେଣି ସିଆଡେ
ନାଇଁ ନାଇଁ
ଆଉ ତଥାପି ଏଇ ଯୋଉ କଣ ତ ଆମର ରହୁଛି ଗାଁ ପୂଜା ଏଆଡେ ହବ ଯଦି ଆସିବ ବୁଲି
ହୁଁ
ଗାଁ ପୂଜା ରହୁଛି ବୁଲି ଆସିବ ଆଡେ ବୁଲି
ହୁଁ, ହୁଁ ଯିବା
ଆମ ଲାଇନ ଟା ଆଡେ କଟି ଯାଇଛି ତ ଆଉ ନହେଲେ ଅପିକମ ପଡିିଥାନ୍ତି ନାହିଁ କଟିଯାଇଛି
ଓ ହଉ
ଆଉ କାଲି କଣ କେମିତି ରହୁଛି ପୂଜା ଟା
ଭଲ ରହୁଛି ଆଉ
ଆଉ ସରସ୍ଵତୀ ପୂଜା ଟା ତ କହିବାକୁ ଗଲେ ବର୍ଷ ତମ ଆଡେ ବଡ ଡିଜେ ଆସିବ ବୋଧେ
ହୁଁ
ଠାକୁରଙ୍କୁ କଣ ଭୋଗ ଦିଆହଉଛି
ଏ ନଡିଆ କଦଳୀ ଆଉ କଣ ଉଖଡା ସେଉ ହୁଁ
କାଇଁ ଆଉ ଦିଟା ଦଉନ।
ଠାକୁର ମନା କଲେ ଖାଇବେନି।
ମନା କଲେ କଣ ଅଛି ଦବ ନା ଆଉ।
ନାଇଁ ମୁଁ ତାଙ୍କୁ ଯାଚିଲି, ସେ କହଲେ ଆମ ହଗି ହୋଇଛି।
ନାଇଁ ଯା ହେଲେ ଦବା କଥା।
ଆଉ ଦି ମିନିଟ୍
ହଁ। ଆଉ ସେ ନଡିଆ କଦଳୀ ଟା ଭଲ ପା ନଡିଆ ଟା ଭଲ। କସିି ନଡ଼ିଆ ନା ଇଏ ବୁଢ଼ା ନଡ଼ିଆ।
କସି ନଡ଼ିଆ।
ନିଜେ ତ ଲୁଚେଇକି ଖାଉଥିବ। ଆଉ ପାଚିଲା କଦଳୀ ନା କଞ୍ଚା କଦଳୀ ନେଇକି ଠାକୁର ଘରେ ପୂଜା କରୁଥିଲ।
ଏ ହେ ଟିକେ ଲମ୍ବା ସାଇଜ ର କଣ ପାଚିଛି ଆଉ ବଡ କଦଳୀ।
ଆଲପେନ୍ଦା କଦଳୀ ବୋଧେ। ଆମ ଆଡେ ତ ସେଟା ଭର୍ତ୍ତି, ଆଉ ଏଇଠୁ, ଆସିକି ଚୋରି କରି ନେଇଛ, ବୋଧେ ଆଉ।
କଣ।
ଆମଆଡ଼େ ତ ଏଇ କଦଳୀଟା ଭରପୁର ଅଛି।
ହୁଁ ଏ ମୁଁ ନିଜେ ବିକୁଛି କଦଳୀ ଆଉ।
ଆ ବାଉଁଶ ଗଛ ଦିଇଟା ଖଣ୍ଡେ ହାଣିକି ଦେଇଥାନ୍ତ ମ ଆଡେ କାମ ଥିଲା।
ଆସିକି ନଉନ।
ହଁ ଟିକେ ବଡ ବଡ ସାଇଜ ମୋଟା ମୋଟା ସାଇଜି ରଖି ଥିବ ଦେଖି।
ନା ବଡ ବଡ ହେଲା ବେଳକୁ ବୁଢା ହେଇଯାଇଥିବ।
ଦେଖିକି ମୋ ନିଶାଣି ଫିସାଣି କରିବାର ଥିଲା ଗୋଟେ ତ।
ଉଁ ହୁଁ।
ଆଉ ଆମ୍ବ ଗଛ ବି ଦିଇଟ ଖଣ୍ଡେ ଦେଖିବାର ଥିଲା ପଟାପଟି କରିବାର ଅଛି କାମରେ ଆସିବ।
ହୁଁ।
ହଉ ଆଜ୍ଞା ରହୁଛି ଧନ୍ୟବାଦ।
ହଉ ଆଜ୍ଞା ରହୁଛି ଧନ୍ୟବାଦ।